କଣ କରୁଚ?
ଏ ବସିଥିଲିକି ଆଉ ତମେ?
ମୁଁ ବି ବସିଛି। ଆଉ ଖାଇବା ସାରିଲାଣି ନା? ହଁ। ମୋର ମୁଁ ଏବେ ଜଷ୍ଟ ଖାଇକି ଆଇଲିି।
ଆଛା ଆଉ।
ଆଉ ତମ ଘରେ ସମସ୍ତେ ଭଲ ଅଛନ୍ତି?
ହଁ। ଭଲ ଅଛନ୍ତି। ଆଉ ତୁମ ଘରେ?
ହଁ। ଆମ ଘରେ ବି ଭଲ ଅଛନ୍ତି।
ଓ ହୋ ଆଉ କଣ କେମିତି ଦିନ କଟିଛି ତମର?
ବିନା ସେମତି ମାନେ। ନର୍ମାଲ। ମାନେ ମଧ୍ୟମ ଆଉ ଏତେ ଭଲ ନୁହଁ କି ଏତେ ଖରାପ ନୁହଁ ଆଉ।
ଆଚ୍ଛା।
ହୁଁ।
ଆଉ ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ମା ରୋଷେଇ କରୁଛନ୍ତି। ବଡ ମା ଏଠି ବସିଛନ୍ତି। ଭାଇ ବ ପଢୁଛି ଦିଦି ଫୋନ ଦେଖୁଛି ଆଉ।
ହଁ ହଁ।
ହୁଁ।
ଆଉ?
ତମେ କଣ ଖାଇଛ? ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ମୁ କହିଲି ତମେ କଣ ଖାଇଛ?
ମୁଁ ଆମର ହେଇଥିଲା ଭାତ ହେଇଥିଲା ଆଉ ଡାଲି ହେଇଥିଲା ଆଉ ବେସନ ତରକାରୀ ହେଇଥିଲା। ଆଉ ହେଲା ଭଜା ହେଇଥିଲା ଆଉ ପାମ୍ପଡ ଛଣା ହେଇଥିଲା ଆଉ। ତମେ?
ଓ ତ ପଖାଳ ଖାଇକି ଆସିଲି ଏବେ।
ଭଲ ଆଉ ପଖାଳ ଖାଇବାରେ ପୁରା ଓଡିଆ ମାନଙ୍କର ବଢିଆ ପଖାଳ ଖାଇବା ସ ବହୁତ। ଭଲ ଲାଗେ। କି ପଖାଳର ତ ସାଇଟ୍ ଆଇଟମ ଟିକେ କଣ କହିଲ? ମାନେ ଯୋଉଟା ଚିପ୍ସ ଆଳୁ ଭଜା ଗୋଟେ ଆଳୁ ଚିପ୍ସ ବି ଜାଣିଛ ନା ସେଇ ଟା ବି ହେଲେ ଭଲ ଲାଗେ ଆଚ୍ଛା ଆଳୁ ଚିପ୍ସ କେମିତି କରନ୍ତି ତମେ ଜାଣିଛ କି?
ଆଳୁ ଚିପ୍ସ ଉପରେ ମୋର ଧାରଣା ନାହିଁ। ତମେ ଯ ଆଉ କିଛି ପଚାରିବ ରେଶିପି କହିପାରିବି।
ଆଚ୍ଛା ମୁଁ କହୁଛି ତାହେଲେ ଶୁଣ।
କ।
ଆ ତମେ ଆଳୁ ଚିପ୍ସକୁୁ ମାନେ ଫାଷ୍ଟ ଆଳୁକୁ ବହୁତ ସରୁ ସରୁ କରି କାଟିଦବ ତାପରେ କୁହେଲା ଭଲସେ ଧୋଇ ଦବ ଧୋଇଦଲା ପରେ କଣ କରିବନି ଧୋଇ ଦେଇକି ତମେ ତାକୁ କମ୍
ହ।
ଯୋଉ ଲୁଣ ଆଉ ହଳଦୀ ଆଉ ଯୋଉଟା ଚିଲି ପାଉ ଚିଲି ଗୋଟେ କାଶ୍ମୀର ଲଙ୍କା ଗୁ ଦସ୍ ଯୋଉ ଆ ନର୍ମାଲ ପାଉଡର ଆସୁଛି ମାର୍କେଟ ରେ। ତ ଦିଟାଙ୍କ ଟିକେ ଅଳ୍ପ ଅଳ୍ପ ପକେଇ ଦବ ପକେଇଦେଲା ପରେ ପକେଇସା ସାରିଲା ପରେ ତାକୁ ମାନେ ଟିକେ ସମୟ ଗୋଳିକି ରଖିଦବ ବେସନ ବି ପକେଇଦବା ସେଥିରେ ତା ଲୁଣ ସ୍ୱାଦ ଅନୁସାରେ ଲୁଣ ପକେଇକି ଗୋଳେଇକି ରଖିଦବ। ରଖିଦେଲା ପରେ ସେଇଟା କଣ ହବ ନା ଟିକେ ସମୟ ର ଖି ଦେଲା ପରେ ତା ତାକୁ ଛାଣିଦବ ଆଉ ଛାଣିଦବ ପଖାଳରେ ଖାଇବ ବହୁତ୍ ବଢିଆ ଲାଗିବ।
ଓହୋ ସେଆଡୁ ଚିପ୍ସ କଥା ହଉ ଥିଲା ମତେ ଲାଗିଲା ଏଇ ଯୋଉ ମାର୍କେଟ ପତଳା ପତଳା।
ଓହୋ ହୋ ନାଇଁ ନାଇଁ ମୁଁ ଯୋଉଟା ନର୍ମାଲ ଯୋଉଟା ଘରେ ବେସନ ଦେଇକି ଛଣା ହୁଏ ହଁ ହଁ।
ଉୁଁ ମୁଁ ସେଟା ତ ପଖାଳ ସାଙ୍ଗରେ କଣ କଣ ଖାଇବାକୁ ଭଲ ଲାଗେ କୁହ?
ପଖାଳ ସାଙ୍ଗରେ ମତେ ଭଲ ଲାଗେ ଶାଗ ଭଜା। ଆଉ ହେଲା ଆଉ ପୋଡା ହୁଏ ଯୋଉଟା ଯୋଉଟା ଯ ମ ଯୋଉଟା ପୋଡା ହୁଏ ଚୁଲିରେ ସେଇଟା ଭଲ ଲାଗେ। ଆଉ ହେଲା ଏତିକି ବସି ତମକୁ
ମୋତେ ଆଳୁ ଭାତ ପଖାଳ ମାନେ ଦହି ପଖାଳ ହେଲେ ଆହୁରି ବଢିଆ। ଆଉ ଭାତ ଭାତ ଶାଗ ଭଜା। ତମେ ଶାଗ ଜାଗାରେ, ତମେ କେତେଟା ଶାଗ ନା ଜା ଣିଛ କୁହ?
ଗୋଟେ ଅଛି ସଜନା ଶାଗ ଫାଷ୍ଟ। ଆଉ ହେଲା ସଜନା ଶାଗ ଟା ବହୁତ ଭଲ ଲାଗେ ଯାଇ ପକେଇକି ବଜିି ଯୋଉଟା ମୋ ମାମା କରନ୍ତି ମତଟା ଜଣାନ୍ତିି ଆଉ ହେଲା ଆଉ କଣ କରିବା?
ହ।
ଆଉ ଗୋଟେ ସେଟା ପାଳଙ୍ଗ ଶାଗ। ଶାଗ ଜାଣିଛି, ସଜନା ଶାଗ ଜାଣିଛି ଆଉ ଆଉ ଗୋଟେ କଣ ତଣି ଛାଣି କି କର
ତ ଏ ଦିଟା ଜାଣିଛ, ମୁଁ କହୁଛି ଶୁଣ? ସଜନା ଶାଗ, ପାଳଙ୍ଗ ଶାଗ, ହଁ। ଶୁଣୁନ ମୁଁ କହୁଚି -ସଜନା, ପାଳଙ୍ଗ ଆଉ ହଉଚି ମେଥି, ସୁନସୁନିଆ, କଳମ ଆଉ ହଉଚି କାନସିର ଆଉ ହଉଚି ଲେଉଟିଆ, ମଦରଙ୍ଗା ଆଉ କୋଶଳା ତାପରେ ହଉଚି ପୁରୁଣି ଏତିକି।
ଆଚ୍ଛା, ଏତେ କଥା ତମେ ଜଣି ଦେଇଚ?
ହୁଁ ହୁଁ।
ଭଲ ଆଉ
ତାପରେ ଶୁଣ ଶାଗ, ଶାଗ ତାପରେ ହଉଛି ଆଉ ଯୋଉ ବୋଇତାଳୁ ଡଙ୍କ ପକେଇ ଗୋଟେ କରନ୍ତିନି। ସେଟା ଗୋଟେ ଆଉ ପୋଇ ହେଲା। ତାପରେ ହଉଚି ଶାଗ ଆଉ ମାଛ, ନନ୍ ଭେଜ୍ ରେ ହେଲେ ମାଛ ଚିଙ୍ଗୁଡି। ଚିକେନ୍ କସା, ଚିକେନ୍ କସା ନହେଲେ ଅଣ୍ଡା ଆମଲେଟ୍ ଆଉ ସାଧାରେ ହେଲେ ଥରେ ଛତୁ ଆଳୁ ଭଜା, ଛତୁ ପୋଡା, ନହେଲେ ଆଳୁ ଭଜା ଆଉ ହଉଚି ଯୋଉ ବୋଇତାଳୁ ଫୁଲ ବରା, କରନ୍ତିନି ନା।
ହୁଁ ହୁଁ ହୁଁ ସେଇଟା ବି ମତେ ବହୁତ ବଢିଆ ଲାଗେ।
ଯଉଟ ଆଉ ହଉଚି ପୋଡା ଆଳୁ, ଯୋଉ ଲଙ୍କା ସେଟା ବି ଦେଇକି ଦଳିଲେ ହ ଆଉ ଜହ୍ନି ବହ୍ନି ପୁରା ମିକ୍ସ୍ ହେଇକି ପୋଡ଼ାଟା କରି ଜହ୍ନି, ପୋଟଳ ଭେଣ୍ଡି, ଆଳୁ, ପୁରା ମିଶେଇକି ଦଳ ସେଟା ବି ବଢିଆ ଲାଗିବ।
ହୁଁ।
ଆମ୍ବୁଲ ପାଗ।
ହୁଁ, ହଁ, ରସୁଣ ଦେଇକି ଖାଇଛ ନା ରସୁଣ ଦେଇକି ଆମ୍ବୁଲ ପାଗ ଜଉଟା ହୁଏ।
ସେଇଟା ମୋର ଅଲ୍ ଟାଇମ୍ ଫେବ୍ରେଟ୍।
ମୋର ବି ଆଉ ଅରୁଆ, ଅରୁଆ ଡାଲମା, ଅରୁଆ ଡାଲମା ମତେ ବହୁତ ଭଲ ଲାଗେ ଖାଇବାକୁ। ଅରୁଆ ଡାଲ୍ ମା ପାଇଁ ତା ମାନେ ବିନା ପିଆଜ ରସୁଣ ରେ ପୋଟଳ ଆଳୁ ଭଜା ହେଇଥାଏ, କେବଳ ତେଲ ଆଉ ଜିରା ପକେଇ ସେଇଟା ବି ବହୁତ ବଢିଆ ଲାଗେ।
ହୁଁ ଆମ ଘରେ ତ ପ୍ରାୟରୁ ପ୍ରାୟ ସମୟ ବିନା ପିଆଜ ରସୁଣ ରେ ହୁଏ।
ବଢିଆ ମତେ କିନ୍ତୁ ବହୁତ ଭଲ ଲାଗେ, ଅଲଗା
ଖିଚୁଡ଼ି ଭଲେ, ଖିଚୁଡ଼ିି ଡାଲମା।
ହୁଁ ଖେଚୁଡି ମାନେ, ମିଠା ଖେଚୁଡି ଏତେ ପସନ୍ଦ। ମତେ ହି ଖାଇ ଦଉନୁ ।
ପ୍ରସାଦ, ପ୍ରସାଦ ହେଲେ ଟିକେ ଖାଇମି ମନା କରିମିନି। ଆଉ ଏମିତି ନର୍ମାଲି ହେଲେ ମ ଖିଚୁଡି ପାମ୍ପଡ ମାନେ ଇଏ ଚୁଡି ମିଶା ବାଲା ଖିଚୁଡି ପାମ୍ପଡ ଆଉ ହଉଚି ତାପରେ ଟିକେ ଘିଅ ପକେଇଦବା ମସ୍ତ୍ ଲାଗିବ ପୁରା ଯୋଉ ଡାଲ୍ ଖିଚିଡ଼ି ଖାଲି ରାଗ ରାଗୁଆ ତା ତ ପିଆଜ ଟମାଟୋ ଦେଇକି ଯୋଉ ପକାର ହେଲା ଭଳିଆ ସେମିତି
ଇଏମ ସେଟ୍ ସେଟା କେବେ ଖାଇନି କିନ୍ତୁ ଖାଇଛି ଗୋଟେ ମିଠା ଖିଚୁଡି ଘରେ କରନ୍ତିୁ, ଏତେ ମତେ ସେଇଟା ଭଲ ଲାଗେ
ହଁ।
ଆଉ ଆଉ ସବୁ ଭଲ ନା ଘରେ ମସା ମସ
ଘରେ କହିଲି ବସିଛନ୍ତି। ଆଉ ତମ ତମକୁ ତମକୁ ରୋଷେଇ ଆସେ?
ହଁ ଆସେ। ନା ଅଳ୍ପ କିଛି ଆସେ ଭାତ ଟା ଟଟାଲି ଆସେ ଡାଲି ଆସେ ଭଜା ଆସେ ଆଉ ହେଲା ପଟଳ ଆଳୁ କସ ଆସେ ଆଉ ଆଉ କଣ କହିଲ ଯୋଉଟା ମାନେ ମଟର ତରକାରୀ ଯୋଉଟା ମସଲା ଦେଇକି କରନ୍ତିନି ପନା ମସଲାରେ ଗୋଟେ ବିରି ଜଛି ନା ସେଇଟା ମାତେ ଆସେ ଭଲରେ
ହ
ଆଉ ବିରିୟାନୀ ଟା ମୁଁ ପୁରା ବହୁତ ବଢିଆ ଶିଖିଛି, ଭେଜ ବିରିୟାନୀ ନନ ଭେଜ ବିରିୟାନୀ ଦିଟା ନ ହୁଁ। ସେଇଟାଙ୍କଲ
ଦିଦା ମାଛ
ହୁଁ। ମୁଁ ତ ଏବେ ବନେଇଥିଲି ଏଇ ଚ ଆଠ ଦିନ ତଳେ ଭେଜ ବନେଇଥିଲି, ଚାରି ଦିନ ତଳେ ନ
ହଁ। ହୁଁ ବି ସେଇ ଆ
ଆଛା ଭଲ କଥା ଆଉ।
ହୁଁ ହ।
ଆଉ କ ଆଉ କ
ହଁ ଚାହା ଯାହାକୁ ନ ବନେଇ ଆ ସେ
ସେଇଟା ବହୁତଛି ଆଉ ଇପି ବନେଇ ଆସେ?
ହୁଁ ଇପି ବି ମତେ ବନେଇ ଆସ ଇି ମଗି ମତେ ଇି ଅପେକ୍ଷା ମ୍ୟାଗି ଟା ଟିକେ ଅଧିକ ଭଲ ଲାଗେ।
ଆ ସେ ଏଇପେ ଆସିବି କୁହ ତ?
ଇପି ହେଲେ ମୁଁ ଇପି ଏତେ ଭଲ ଲାଗେନା ମତେ କିନ୍ତୁ ମତେ ଇ ହେଲେ ମାନେ କଣ କହିଲ ଫାଷ୍ଟ ଏପଡା ସିଝେଇବ ଅଲଗା ତାପରେ ହଉଛି ସିଝେଇକି ଛାଣିକି ର ମାନେ, ସିଝିଗଲେ ତାକୁ ବାହାର କରିକି ରଖିବା ପାଣିଆମେ ନିପିକ ଆଲ କ କରିକି ତାପରେ ଟିକେ ଜିରା ପକେଇବା, ତାପରେ ପିଆଜ ପକେଇବା ତାପରେ ଟମାଟୋ ପକେଇବା ରେ ଯାହାବ ଭେଜିଟେବଲସ ଥିବ ମେ ମଲ ବନ୍ଧକୋବି ଗାଜର କ୍ୟାପ୍ସିକା ଏଟା ସବ କନ ଫନ୍ ଯାହା ଥିବ ପନିର ମସରୁମ ଯାହା ଯାବତୀୟ ପରକ୍ଷା ଯାହା ଥିବ, ତମେ ପକେଇବା ହେଲା ତମକୁ ଯୋଉଟା ପସନ୍ଦ ହେଲା ପକେଇଅ ଭାଜ ଭାଜି ସାରିଲା ପରେ ମ୍ୟାଗି ମସଲା ପକେଇବ ମ୍ୟାଗି ମସଲା ପକେଇ ସାରା ଟିକେ ପାଣି, ଦବା କାହିଁକି ମ୍ୟାଗି ମସଲା ପୁରା ସୁଖା ଦେ ତା ଦେରେ ଯୋଉ ଗାଜର ଭାଜଲ ଗୋଟେ ଟିକେ ପଡିିନଥାଏ ସେଟା ଟିକେ ମାନେ ଭଲସେ ପିଟିବା ପାଇଁ ଟିକେ ପାଣି ଦବା ତାପରେ ପକେଇବ, ସିଝା ମ୍ୟାଗି ମ ପକେଇକି ଗୋଳେଇ ଖାଇବ ସେମତି ଭଲ ଲାଗେ ଆଉ ଯଦି ଇ ପ ସେଟା ଇପି ରେସିପି ଗଲା ଆଉ ମାଗି ରେସିପି ହେଲା କଣ କହିଲ ଜଉଟା ପାହାଡ ପାହାଡରେ ଶୀତ ଦିନରେ ଯେମିତି ବନାନ୍ତିନି ପୁରା ତେଲ ପକେଇବ ଆଉ ତାପରେ ପିଆଜ ଟମାଟୋ କ୍ୟାପସିକମ୍ ଗାଜର କନ କଣ ମକା ଆଉ ହଉଛି ପନିର କ୍ୟାପସିକମ ଯୋଉ ଛତୁ ଫତୁ ଏକା ସାଙ୍ଗେ ସବୁ ପରିବା ପକେଇଦବା ତାପରେ ରେ ଭାଜି ଭୁଜି ଦବା ତା ଟିକେ ଭାଜିଗଲା ପରେ ପାଣି ଦବା ପାଣି ଫୁଟିଗଲେ ଦେଇଦବ ଲୁଣ ଲୁଣ ଉପରେ ଦବ ଇଏ ମାଗି ହଉଚି ମସଲା। ମ୍ୟାଗି ମସଲା ଫୁ ମାନେ ପୁରା ପୁରା ଜୋରୋ ଜୋର ମାନେ ବହୁତ ବଏଲ ହେଲେ ପକେଇବା ମ୍ୟାଗି ମଗି ସିଝିଲେ ସିଗଲା ମତେ ସେମିତି ମ୍ୟାଗି ଟା ଖାଇବାକୁ ଭଲ ଲାଗେ।
ମତେ ଜାଣିଛ ନା ଯେମତି ନର୍ମାଲ ପାଣି। ପାଣିରେ ସିଝେଇଦବ ମ୍ୟାଗିକି ଦେନ୍ ଖାଲି ସାଧାନ ତର ଲୁଣ ତା ମସଲା ଆଉ ହଳଦୀ ଫଳଦି ସବୁ ପକେଇ ଦେଇକି ସେଇଟାବ।
ଯାହାଉ। ମାମ ମୁଁ ଯଦି ଖାଲି ମ୍ୟାଗି ବନେଇଲି ମାଗି ପାଣି ମସଲା ଆଉ ଟିକେ ଛିଲି ଫ୍ଲେଗ ସରିଗଲ ଆଉ ଟିକେ ଚିଜ।
ଆଚ୍ଛା।
ଏତିକି ନର୍ମାଲ କଲେ ଏତିକି, ତଙ୍କୁ ଯଦି, ମୁଁ ଵ ତମକୁ ଇଏ ମାନେ ମିଠା ଭିତରୁ କଣ ବନେଇ ଆସିବ।
ନାଇଁ କିଛି ବି ଆସେନି।
ହୁଁ ଉ ଉଁ ଆ ତମକୁ ଉ ତମ ଘର କୋଉଠି କହିଲ?
ଆମ ଘର ଚଣ୍ଡିଖୋଲ ତମର?
ଚଣ୍ଡିଖୋଲ ତମଘର ମହାବିନାୟକ ଫହାବିନାୟ ତ ଭରା ବୁଲିଥିବ।
ଆଉ ବହୁତ।
ଉୁଁ ମହାବିନାୟକ ଉପର ଗୋଟେ ଦେଇଛନ୍ତି ଗୋଟେ ମନ୍ଦିର ଟା ନାଇନ ଛୋ
ହଁ ହଁ ହଁ। ସେଟା ବନ ଦୁର୍ଗା କୁହନ୍ତି ହଁ।
ସରି ବର୍ନ ଦୁର୍ଗା ହେଲା ବନ ଦୁର୍ଗା ମନ୍ଦିର। ତାକୁ ଦେଖିବ ଭାରି ଡର ମାଡେ ସେଠିକି ଗଲେ।
ହେଁ ହେଁ କାହିଁକି।
ପୁରା ଅନ୍ଧାର ଥିବ ସବୁବେଡେ ଅନ୍ଧାର।
ଏୟା ସେଇଟା ଉପରେ ନା ବହୁତ ଗଛ ଥାଏ ସେଥିପାଇଁ ଟିକେ ଅନ୍ଧାର ଅନ୍ଧାର
ହଁ ସେ ପୁରା କନ୍ତରା ମୁଭି ଯେମିତି ପୁରା ଭୂତ ଭୂତ ମୁଭି ସୁଟି
ନା ନା ଆମେ ତମ ଭଳିଆ ବନ୍ଧର ହବା ପାଗଟା। ପଳେଇ ଆସିଛ ସେମତି ତ ଏତ ବି ଅନ୍ଧ ନୁହଁ ଏମତି ତ ଏଇଠି ଯବ ଅଛି।
ଆମେ ଆମେ ଯୋଉ ଯାଇଥିଲୁ ପୁରା ଅ ସନ୍ଧ୍ୟା ହେଇ ଆାସିଲାଣି। ଆମେ ଯାଇଥିଲୁ କୋଉଠିକି ଗଲେ କପିଳାସ ଯାଇଥିଲୁ କପିଳାସ ଫେରିଲା ବାଟେ ସେଇ ବାଟେ ଦେଇକି ଆଇଲୁ। ହେଲା ମହାବିନାୟକ ଦେଇକି ଆଇଲୁ। ମ ସେଇ ଯୋଉ ମାନେ ପ୍ରା ଅନ୍ଧାର ହେଇଯାଇଥିଲା। ଭାଇ ସେଟା ପୁରା ଭୟଙ୍କର ଦେଖା ଜାଉଥିଲା।
ହେଁ ହେଁ ହେଁ ହେଁ ଆଚଛା।
ବାରବାଟୀ ଫାରବାଟିରୁ ପରିବା ତ ଆଣୁଥିବ?
ହଁ କିନ୍ତୁ ବହୁତ କମ ଆମର ଏଠି ଚଣ୍ଡିଖୋଲ ମାର୍କେଟ ଅଛି ସେପଟକୁ ହେତେ ଯାଉନୁ।
ହୁଁ